ହଁ ହ୍ୟାଲୋ।
ଶୁ ହଁ କୁହ
କଣ କରୁଛୁ ସରିତା? କଣ କରୁଛୁ? ଏଇ ହଁ ଠିଆ ହେଇଛି ଏଠି ଆଉ।
ହୁଁ ଖାଇବା ପିଆ ସରିଲାଣି?
ହଁ ସାରିଲାଣି। ଆଉ
କଣ ଖାଇ କଣ ଖାଇଛନ୍ତି?
ଏଇ ଭାତ ଡାଲମା। ଆଉ ହେଇଥିଲା ଶାଗ ଭଜା ମାଛ ଚିକେନ।
ଆଜି ଦି ପ୍ରକାର କରି ଖାଲି ମାଛ ସହିତ ଚିକେନ।
ହଁ ବା।
ହୁଁ ହୁଁ
ତୁ କଣ ଖାଇଛୁ?
ମୁଁ ଏଇ ଆମର ଚିକେନ ହେଇଥିଲା ଏ ଭଜା। ଆମ୍ବ ଏଇଗୁଡା ଖାଇଛୁ ଆଉ। ଆଉ ଘରେ ସମସ୍ତେ ଖାଇ ସାରିଲେଣି?
ହଁ ଘରେ ଖାଇସାରିଲେଣି।
ତମର ଗାଈ ଭାଇ ରଖିଛନ୍ତି?
ହଁ ଆମର ଗାଈ ଦିଟା ଅଛି ବାଛୁରୀଟେ ଅଛି।
ଓହୋ ପ୍ରବଳ କ୍ଷୀର ଦହି ଆଉ ଛେନା ଫେନା ଖାଉଥିବେ ଆଉ।
ହଁ ଖାଉଛି ମୋ ଶାଶୁ ଦହି କ୍ଷୀର ଛେନା ସବୁ କରନ୍ତି। ସେ ମୋ ଶାଶୁ ସେ ଆମର ପୁରା ଧୁରନ୍ଧର। ଆଉ କୋଉଦିନ ତମ ଘରକୁ ଯିବୁ? ମୋ ଶାଶୁ ମତେ ସବୁ ଶିଖେଇ ଦେଇଛନ୍ତି।
ଗୋମାତା ସେବା କରିବା ବି ଭଲ କିଛି କରନ୍ତୁ ପୁଣ୍ୟ ମିଳିବ।
ମୁଁ ବା କରେ ସବୁବେଳେ ଗାଈ ଗୋରୁଙ୍କ ସେବା କରେ ଗାଈଗୋରୁ ନେଇକି ବାନ୍ଧି ଗାଈ ଗୋରୁ ନେଇକି ବାନ୍ଧିଦିଏ ଆଉ ଏଇ ଉପାରପା ସବୁ କାମ। ହଁ ଆଉ ତମେ ଗାଈ ଗୋରୁ ସେବା କରୁଛ ନା?
ହଁ ଆମର ବି ଅଛି ଆମ ମୋ ଶଶୁର ରଖିଛନ୍ତି ଦିଟା। ମୁଁ କରେ କେତେବେଳେ କେମିତି ଗାଈକୁ ଟିକେ ପିଇବାକୁ ଦେଇଦିଏ ବାପା ନଥିଲେ। ଆଉ ଏଇ ଘାସ ଫାସ ପକାଏ ଆଉ ସବୁବେଳେ କଣ ଯାଇପାରେ ଘର କାମ ଆରେ ରୋଷେଇବାସ
କେତେବେଳେ କେମିତି କରେ ସବୁବେଳେ କରେନି
ହୁଁ ଟାଇମ ହଉନି ମୋ ବଡ ଯା ଚାକିରୀ କରୁଛନ୍ତି ସେ ପଳଉଛନ୍ତି ଆଉ ସେଇ ବୋଉ ଅଛନ୍ତି ବୁଝୁଛନ୍ତି ମୋର ଘର କାମ କେତେବେଳେ କେମିତି ଏଇଆ
ତମ ଶାଶୁ ଭଲ ସବୁ କାମ କରିଦଉଛନ୍ତି ନା
ହଁ ସେ ସବୁ କାମ କରିଦିଅନ୍ତି ତାଙ୍କର ସେମିତି ନାଇଁ ଯେ ବୋଉ ଆଇଚି ବୋଉ କରିବେ ଆଉ ମୁଁ ବି କିଛି କରେ ସିଏ ସବୁ କରିଦିଅନ୍ତି ଖାଲି ବୋହୁ କରିବେ ବୋଲି ସି ସେମିତି ତାଙ୍କ ମନରେ ଧାରଣା
ହଁ ମୋ ଶାଶୁ ଏତ ବର୍ତ୍ତମାନ ଘାସ ଓପାଡୁଛନ୍ତି
ଆଜି କାଲି ପ୍ରାୟ ଶାଶୁ ଭଲ ସବୁ ବୋହୂ ଙ୍କ ସହିତ ବି ଭଲରେ ଚଳୁଛନ୍ତି ସେ ତ ଦେଖିଲା ଆମେ କଷ୍ଟ କଷ୍ଟ କରୁଛ ମାନେ କଣ ଆମ ବୋହୂ ମାନେ ବି କଷ୍ଟ କରିବେ କାଁ ଭଁ ଅଛନ୍ତି ଶହେରୁ ଦଶ ବା ମାନେ ଏଇଆ ନହେଲେ ପ୍ରାୟ ବି ଭଲ ପ୍ରାୟ ଘରେ ଶାଶୁ ଶାଶୁ ଭଲ ଆଉ ତମ ଶାଶୁ କେମିତିଆ
ହଁ ଭଲ ଆଉ ନଈଆଡେ ବୁଲୁଥିବ ଥଣ୍ଡା ପବନ ଖାଉ ଥିବ ଭଲ ନାଗୁଥିବ ନା ନଈରେ ପାଣି ନାହିଁ ନା କଣ
ନା ବା ଖରାରେ ପୁରା ଶୁଖିଯାଇ ପୁରା ଆମର ଯେମିତି ମହାନଦୀରେ ଯେମିତି ବାଲି ପଡିଯାଏ ଆମର ବି ପାଣି ନାହିଁ ସେମିତି ବାଲି ହେଇଯାଇଛି ଆପଣ ଚାଲିକି ବି ଚାହିଁଲେ ବୁଲି ପାରିବେ ଆସନ୍ତୁ ଟିକେ ବୁଲେଇକି ରୀଲସ ଫିଲସ କରିବେ
କୋଉଦିନ ଦେଖିବା ଯିବା ତମ ନଈଆଡେ ଟିକେ ବୁଲିବା ଆଉ
ହୁଁ ଆସ ଆମ ଯାଜପୁରରେ ବୁଲିକି ଯିବା କେତେ ଜାଗା ଅଛି ଠାକୁରଙ୍କ ସ୍ଥାନ ଅଛି ଟିକେ ବୁଲିକି ଯିବ ଆସ ଆମ ବିରଜା ମନ୍ଦିର ଟିକେ ଯିବ
ହଉ ହଉ କୋଉ ଦିନ ଗଲେ ତମ ଘରକୁ ଯିବା ଟିକେ କୁସୁମା ବିରଜା ବୁଲିବା ଆଉ
ହଁ ମୋ ବାପଘର ବି କେନ୍ଦ୍ରାପଡା ଚାଲନ୍ତୁ ସାଢେ ଟିକେ ଯିବା ବଳଦେବଜୀବୁ, ସାରଳା, ଗୋରେଖନାଥ ନାଥ ଆଉ ପାରାଦୀପ ଟିକେ ନେଇଯିବି ଦେଖିବେ କେତେ ଜାଗା ଅଛି ନେଉର ବଙ୍ଗଳା ଅଛି ଆଉ ପାରାଦୀବୀ ବିଶ୍ଵକର୍ମା ପୂଜା ପଡେ ବାଲିଯାତ୍ରା ବି ସେଇ ଟାଇମ କି ଗଲେ ବି ଦେଖିପାରିବେ
ହଉ ତମ ଘରୁ ଟିକେ ଯିବା ବଳଦେବ ଯିବା ଦେଖିବା ଆଉ ତମର ତ ସମୁଦ୍ର ପାଖରେ ଆଉ ଭଲ ଭଲ ମାଛ ଆଉ ସବୁ ହଉଥିବେ ଆଉ ଟିକେ ଦବ ଚିଙ୍ଗୁଡି ମାଛ ଫଛ ଖାଇବି ଆଉ
ନା ଆମର ମାଛ ଫାଛ ରେଟ ସାଡେ କମ ହଁ ଆଡେ ଯେମିତି ଅଧିକ ଆମ ଶାଶୁର ଆଡେ ଆମ ବାପ ଘର ଟିକେ କମ ଆମର ପ୍ରାୟ ଟାଇମ ଆଇଁସ ମୋ ଶାଶୁଘର ବି ଆସନ୍ତି ମୋ ଯା ଟିକେ ଭଲ ପାଆନ୍ତି ଚିଙ୍ଗୁଡି କଙ୍କଡା ସେ କଙ୍କଡ଼ା ଦେଖିଲେ ପୁରା ବାଇଆା
ଆଉ ଧୀରେ କଙ୍କଡା ଫଙ୍କଡା କଙ୍କଡା ମୋର ଭାରି ପ୍ରିୟ କଙ୍କଡା ମୁଁ ଭାବୁଛି ଆଗେ ସବୁବେଳେ ଖାଏ ଆଉ ମୋ ଠାରୁ ମୋ ଶାଶୁ କଙ୍କଡା ବେଶୀ ଭଲ ପାଆନ୍ତି ଖାଇବା ପାଇଁ
ଆପଣ ଆପଣ ଙ୍କ ଶାଶୁ କୁ ବହୁତ ଭଲ ପାନ୍ତି
ଆ ମୋ ମୋ ଶା ମୋ ଶା ଶାଶୁ ଙ୍କୁ ମୁଁ ଭାରି ଭଲ ପାଏ
ହୁଁ ହ ଜଣା ହୋଉଚି ଆପଣ ଦିଇଜଣ ସମ୍ପର୍କ ବୋହୁତୁ ଭଲ ବୋଲି କଥାରୁ ଆଉ ଆପଣଙ୍କ ଶଶୁର କେମିତି
ହଁ ସିଏ ବି ଭଲ। ସମସ୍ତେ ଭଲ। ହଁ ମୋ ଦିଅର ଭଲ ମୋ ଯାଆ ଭଲ। ହଁ ଦି ଭାଇ ଗୋଟେ ଭଉଣୀ।
ହୁଁ ହୁଁ ଆଉ ନଣନ୍ଦ କେମିତିଆ ଭଲ ନା ମିସିଙ୍ଗ ନା କେମିତି ଅଛନ୍ତି ନ? ଆଜି କାଲି ଯେମିତି ଟିକେ ରାଗି ନଣନ୍ଦ ମାନେ ସବୁ ଭାଉଜ ସହିତ ହ
ହ ସମସ୍ତେ ଭଲ।
ଆଉ ଆପଣ କଣ ଖାଲି ଗୃହିଣୀ ବୋଧେ ଘରେ ରୋଷେଇବାସ କରନ୍ତି।
ହଁ ମୁଁ ଖାଲି ସେମିତି ରୋଷେଇବାସ ଆଉ କିଛି କରୁନି ଖାଲି ରୋଷେଇବାସ କରେ ଟିକେ ଏଇ ଛୁଆ ଟିକେ ପାଠ ପାଠ ଟିକେ ପଢ଼ଉଚି ଆଉ ଆଉ ମୋର ଗୋଟେ ଝିଅ ମୋ ଯାଆର ଗୋଟେ ଟେ ପୁଅ ତ ଆମକୁ ଟିକେ ପାଠ ନ ପଢ ତ ଛୁଆ ପାଠ ପଢିବେ ନା ଆଉ ଆସ ଆମ ଘର ଆଡେ ବୁଲିଯିବ ଆମ୍ବ ଗଛ ପଣସ ଗଛ କେତେ ଗଛ ଗୁଛ ଦେଖିବ। ଏ ବୁଲି ଯିବା।
ଆପଣ ବୋହୁତ ଆମ୍ବ ପଣସ ଖାଉଥିବେ ଆପଣଙ୍କ ବାରିରେ ବୋଧେ। ଆପଣ ବାରିରେ ବୋଧେ ଆମ୍ବପଣସ ଗଛ ପ୍ରବଳ ହେଇଚି।
ହଁ ମୁଁ ଖାଏନି ପଣସ ଖାଏନି ଏତେ ଆମ୍ବ ଖାଏ। ପଣସହିତ ମତେ ଭଲ ଲାଗେ ନା, ଆମ୍ବ ଭଲ ଲାଗେ ଖାଏ।
ନା ପଣସ ମଞ୍ଜିିକି ବି ଖରାରେ ପକେଇକରି ମ ମସଲା ଦେଇ ଭାଜିବ ବୋହୁତ ଟେଷ୍ଟ ଲାଗିବ, ଖାଆନ୍ତୁ ଥରେ କରିକି।
ଖାଇବା ପାଇଁ ଆଉ
ତମ ଯାଜପୁର ର କଣ ପ୍ରସିଦ୍ଧ ଖାଇବା କଣ?
ଆମର ଏଠି ସବୁ ପ୍ରସିଦ୍ଧ, ସବୁ ଜିନିଷ ଆମର ଏଠି ଟେଷ୍ଟ। ଜିଲ୍ଲାରେ ଆମର ଚଟପଟି ଖାଇବା ମାନେ ତମେ ପାଟିରୁ ଛାଡିବନି ଏତେ ସୁନ୍ଦର ଲାଗେ। ଆଉ ଶଙ୍କଚିଲା ତମେ ଯୋଉମାନେେ କଣ ତମେ ଖାଇବ ଆଉ ହେଙ୍ଗୁଳା ମା ଆମର ଶଙ୍କଚିଲାରେ ଏ ପୁରା ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରାରେ ବୋହୁତ ଆକାର ପୁରା ବଡ ଆକାର ହୁଏ। ଆଉ ଚାରି ଦିନ ମାଆଙ୍କର ପୂର୍ଣାଆହୁତି କିନ୍ତୁ ଆଠ ଦିନ କାଳ ଦୋକାନ ବଜାର ବସେ ଆଉ। ହୋଉ ଏମତି ଖୁସି ଲାଗେ ଆମେ ଯିବା ଆସିବା କରୁ ତାପରେ ମୋ ବାପ ଘର ଗାଁ ରେ ହୁଏ ଦୁର୍ଗା ପୂଜା ଆଉ ସେଟା ବି ବୋହୁତ ସୁନ୍ଦର ଲାଗେ ଆଉ। ପୁରୀ ଯାଇଛନ୍ତି ନା କୋଉଦିନ?
ହଁ ମୁଁ ପ୍ରାୟ ଚାରି ପାଞ୍ଚ ଥର ବେଳେ ଯାଇଚି ବେଶୀ ଯାଇନି ଆଉ ଯେତେଥର ବି ଯାଏ ପୁରୀ ଆଉ ଆସିବାକୁ ଜମା ଇଚ୍ଛା ହୁଏନି ମନ ହୁଏ ରହିବୁ ସେଇଠି ଆପଣ କଣ ଯାଇଛନ୍ତି ନା ଯାଇନାହାନ୍ତି।
ହଁ ମୁଁ ଯାଇଚି ଆଉ ପୁରୀରେ କୋଉ କୋଉ ଜାଗା ଯାଇଛନ୍ତି।
ମୁଁ ପୁରୀ ଯାଇଛି ଲୋକନାଥେଶ୍ଵର ଯାଇଚି ମାତା ମଠ ଯାଇଚି, ଆଉ ଆଉ ପୁରୀ ତ ଯେତେ ଯାଅ ଜଗନ୍ନାଥ ମନ୍ଦିର ବୁଲିବ ଆଉ ସି ବିଚ କତିକି ଯିବ ପୁରା ବଢିଆ ଲାଗିବ।
ହଁ।
ମୁଁ ତ ସମୁଦ୍ରରେ ତ ପ୍ରାୟ ସେଇଠି ଆମେ ସକାଳୁ ଯାଇକି ନଅଟା ଦଶଟାରେ ଆସୁ ଆମେ କହିବୁ ଏଇଠି ହିଁ ଅଧିକାର ଆଉ। ସନ୍ଧ୍ୟାବେଳେ ଜଗନ୍ନାଥ ଦର୍ଶନ କରିବା ମନ ଟିକେ ଶାନ୍ତି ମନ୍ଦିର ଭିତରେ ଭିତରୁ କିନ୍ତୁ ଗଲେ କୌଣସି କଥା ମନରେ ଆସିବନି ଜଗାକୁ ଦେଖିବାକୁ ଛଡା। ନା କିଏ ଅଛନ୍ତି? ସବୁ ଭୁଲିଯିବ ଆପଣଙ୍କୁ କେମତି ଲାଗେ? ପୁରୀ ମନ୍ଦିର ଭିତରୁକୁ ଗଲେ।
ପୁରୀ ଜଗନ୍ନାଥଙ୍କୁ ଦେଖିଲେ ଆଉ କିଛି କିଛି ମୋର ମନେ ପଡେନି ଘର କଥା ଘରେ କଣ ହଉଛି କଣ ନାହିଁ। କିଏ ଅଛନ୍ତି କିଏ ନାହିଁ। ଆଉ କୋଟି ଓଡିଆର ପ୍ରାଣ ଠାକୁର ଜଗନ୍ନାଥ କେବଳ ତାଙ୍କୁ ହିଁ ମନ ରେ ଆ ଲକ୍ଷ୍ମୀ ମା
ରଥ ରଥଯାତ୍ରା ଦେଖିବାକୁ ଯାଉଛନ୍ତି ନା ଯାଉନାହାନ୍ତି।
ସେ ସୌଭାଗ୍ୟ ନାହିଁ ଆମର ଏନେ ଯିବା ପାଇଁ।
ଯାହେଲେ କାଳିଆ କାଳିଆର ବିନା ଡୋରିରେ କିଏ ତା ପାଖକୁ ଯାଇପାରିବ।
ହଁ ସିଏ ବି ଠିକ କଥା ଯେ
ହୁଁ ଆଉ ବିରଜା ମନ୍ଦିର କେତେ ଥର ଯାଇଛନ୍ତି?
ବିରଜା ମନ୍ଦିର ଯାଇଛି ଦିଇ ଚାରି ଥର ଯାଇଛି ବେଶୀ କିନ୍ତୁ ପୁରୀ ଯାଇଛି। ପୁରୀ ବହୁତ ଥର ଯାଇଛି ଆଉ।
ଆଉ ଝିଅ ଟା ସ୍କୁଲ ଯାଇଛି ବୋ ଯାଇଥିବ ବୋଧେ
ଯାଇଛି।
ଆଜି କଣ ଟିଫନ୍ କରିଦେଇଛନ୍ତି ଝିଅକୁ
ଆ ମୁଁ ସାନଜ ଦେଇଥିଲା ଚି ମିଲମଙ୍କ ଦେଇଥିଲେ ରୁଟି ଦେଇଥିଲା। ଆ ସେଇୟାକୁ ର ରଖିଥିଲେ ମୁଁ ଖାଇଥିନି ଆଉ ସିଏ ବି ଖଣ୍ଡେ ଖାଇଥିଲେ ଆଉ। ସେ ଭଲ ରୋଷେଇ କଲ ତ ମୋ ଝିଅ ଭାରି ମୋ ସାନ ଯାହା ହାତ ରନ୍ଧା ଭାରି ଭଲ ପାଏ। ଆଉ ସେଇଥିଲା କି ସେ କରିକି ଦେଇଥିଲା।
ଆପଣ ମତେ ଏକାଠି ଅଛନ୍ତି।
ହଁ ଆମେ ଏକାଠି ଅଛୁ। ଆମର ଜଏଣ୍ଟ ଫ୍ୟାମିଲି।
ଉହୁଁ। ଆମର ବି ଏକାଠି ଅଛୁ ଆମର ଏକାଠି ରହୁଛି ଆମର ଜଏଣ୍ଟ ଫ୍ୟାମିଲି।
ହୁଁ। ଆଉ ଆପଣଙ୍କ ସ୍ଵାମୀ କ ଚିକେରାି ଆଣିଥିଲେ ଭାଇ ଘ ବସିଛନ୍ତି ଆଉ କଣ କରିବି ଆପଣଙ୍କ ସ୍ଵାମୀ ଆଜି ଚିକେନ ଆଣିଥିଲେ।
ହଁ ମୋ ସ୍ୱାମୀ ଆଣିଥିଲେ ମୋ ବଡ ଦେଢଶର ବି ଅଛନ୍ତି ନନା ବି ଆଣନ୍ତି
ଆଉ ଟିକେ ମ ମତେ ମୋନକି ଟିକେ ଆପଣଙ୍କଡ ଭଲ ଚେନ ରୋଷେଇ କରୁଛନ୍ତି ମୋ ନଁକି ଦିଇ ଖ
ମୁଁ ନୁହେଁ ମୁଁ ନୁହେଁ ମୋ ବଡ ଯା ଭଲ ରୋଷେଇ କରନ୍ତି।
ଆଉ ଆପଣଙ୍କ ସ୍ଵାମୀଙ୍କ ଏବେ ଗୁନ ମଟ ଆଣ ଆ ମୋତେ ଟିକେ ପଠେଇବେ
ହୋଉ ହୋଉ ଏଇ ଗୋଟେ କଥା ମଟନ ଖାଇବେ ଆଉ କଣ ଆମର ବି
ଆପଣଙ୍କର ସବୁ ସବୁ ପନିପରିବା କାଳେ ଆପଣ ଆପଣଙ୍କ ସାମୀ ଲଗୋଉଚନ୍ତି? ଏ ଦିଇଟା କଞ୍ଚା ବାଦାମ ଦୋଉନାହନ୍ତି?
ହଁ।
ହୋଉ ମୁଁ ରଖୁଚି।
ହୋଉ ହୋଉ ଠିକ ଅଛି।